ହାଲୋ।
ହଁ ଶୁଭ ସନ୍ଧ୍ୟା।
ଆଜ୍ଞା ଆଜ୍ଞା ଶୁଭ ସନ୍ଧ୍ୟା। କଣ କରୁଥିଲେ? ମୁଁ ତ ଏବେ ଆମେ ଯାଇଥିଲୁ ବଜାର ବୁଲି। ବସ୍ତି ଅଛି ଆଉ
ମୁଁ ବି ବସିଥିଲି ଘରେ ଆଉ
ହୁଁ ଆପଣ କଣ ପଢୁଛନ୍ତି?
ହଁ ହଁ।
କଣ ପଡୁଛନ୍ତି ଏବେ?
ମୁଁ ପ୍ଲସ୍ ଥ୍ରୀ ଥାର୍ଡ ଇଅର।
ଥାର୍ଡ ଇଅର ଓହୋ ଆପଣ ବହୁତ ବଡ଼ ମୋ ଠାରୁ।
ଓହୋ ଆପଣଙ୍କର କଣ?
ହୁଁ ମୋର ତ୍ ଏବେ ଦଶ ଦଶମ ଜଷ୍ଟ ସରିଲା।
ଆଚ୍ଛା।
ହୁଁ।
ଆଉ ଭଲ ମାର୍କ ରଖିଛନ୍ତି ଦଶମରେ?
ଆଜ୍ଞା ଆଜ୍ଞା।
କେତେ କଣ ପର୍ସେଣ୍ଟ ଅଛି?
ମୁଁ ତ ସେଭେଣ୍ଟି ଟୁ।
ଅହ।
ଆଜ୍ଞା।
ଭଲ ଅଛି ଆଉ। ଏବେ କଣ ନବାକୁ ଭାବୁଛନ୍ତି ଆର୍ଟସ୍? ନା ସାଇନ୍ସ ନା କନ?
ଆଜ୍ଞା?
ମୁଁ କହିଲି ଏବେ କଣ ପଢ଼ିବେ ପ୍ଲ-ପ୍ଲସ୍ ଟୁରେ ଆର୍ଟସ, ସାଇନ୍ସ, କମର୍।
ବିଜ୍ଞାନ ଆଜ୍ଞା ଆଜ୍ଞା।
ଆଡମିସନ ସରଲାଣି ନା ହେଇନି।
ନା ନା।
ହୁଁ କୋଉ କଲେଜ୍?
କଲେଜ ତ ପକେଇଚି ଆସିନି ଫାଷ୍ଟ ସିଲେକ୍ସନ। ନା ଫାଷ୍ଟ ସିଲେସ୍କନ ଆସିନେଇ ଏପର୍ଯ୍ୟନ୍ତ।
ଓହୋ ଆପଣଙ୍କର କୋଉ ଜିଲ୍ଲା କି?
ଆମର ତ ଜଗତସିଂହପୁର ଆପଣଙ୍କର?
ଆମର ନୟାଗଡ଼।
ନୟାଗଡ଼ ନୟାଗଡ଼ର କୋଉଠି ମୋ ମାମୁଁଘର ତ ନୟାଗଡ଼।
ନୟାଗଡ଼ରେ ଆମେ ହିଁ ରହୁଚୁ ମାର୍କେଟରେ।
ମାର୍କେଟ ମାର୍କେଟ ଉପରେ ତ ମାମୁଁଙ୍କ ଘର।
ଆଚ୍ଛା।
ହୁଁ। ଏ ମାର୍କେଟ ହେଲା ଗୋଟେ ଯୋଉ ମନ୍ଦିର ଅଛି କାଳୀ ମନ୍ଦିର
ଦକ୍ଷିଣକାଳୀ ମନ୍ଦିର?
ହଁ ହଁ ଯେଉ ଆପଣଙ୍କର କୋଉଠି?
ଓ ସେଇ ସେପଟେ ରହୁଚନ୍ତି ଆମର ରହୁ ଯୋଉ ଖଣ୍ଡପଡାରେ ଗୋଟେ ଆମର ଅଛି ଗୋଟେ ନୟାଗଡ଼ ପଟେ ବଲାଙ୍ଗୀ ମଧ୍ୟ ପାର୍କ ଜାଣିଛନ୍ତି
ହୋ ନା ନା।
ନୂଆ ଖୋଲଚି ମାରିଦେବେ ୟୁଟ୍ୟୁବରେ ଆସିିବ। ସେଇଠି ହିଁ ରହୁଚୁ।
ଓହୋ।
ଆଉ କଣ ଖାଇଥିଲେ?
ଖାଇଚି ତ ଏଇ ଗୁପଚୁପ୍ ଖାଇଥିଲୁ ଆଉ ଘରେ ଛୁଞ୍ଚି ପତ୍ର ପିଠା ହେଇଥିଲା ଖାଇଚି।
କୋଉ ପିଠା?
ଛୁଞ୍ଚି ପତ୍ର ପିଠା।
ସେଇଟା କେମତି କଣ ତିଆରି କରନ୍ତି?
ଆଜ୍ଞା ଆପଣ ଜାଣିନାହାନ୍ତି ଛୁଞ୍ଚି ପତ୍ର ପିଠା କେମିତି ହୁଏ।
ଛୁଞ୍ଚି ପତ୍ର ପିଠା ମୁଁ ନୂଆଁ ଶୁଣିଲି ତ।
ଓହୋ ନା ଆମର ତ ହୁଏ ଏଇ ଯେ ଗୋଟେ ଯେମିତି ଚକୁଳି ପିଠା ହୁଏ
ହଁ।
ତା ଥେ ତା ଭିତରେ ନଡିଆ ପୁର ପସିକିନା ହେଇଥାଏ।
ଓହୋ।
ହୁଁ।
ଭଲଲାଗେ?
ଆଜ୍ଞା ବୋହୁତ ଭଲ ଲାଗେ। ୟୁଟ୍ୟୁବରୁ ଦେଖିଦେବେ ଆପଣ ଚକୁଳି ଆ ଏଇ ଯୋଉ କଣତି କେମିତ ଛୁଞ୍ଚି ପତ୍ର ପିଠା ହୁଏ।
ହଁ ଆଉ ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
ମୁଁ, ମୋ ବୋଉ, ବାପା, ବଡ ଦେଇ।
ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ, ଆଉ ମୋ ବୋଉ, ଆଉ ଭାଇ।
ଆଜ୍ଞା।
ଆଉ ଜଗନ୍ ବଡ ଭାଇ ମୁଁ ସାନ ଘରେ
ଓୁ ହୋଁ
ଆଉ ଆପଣଙ୍କ ଜଗସି ଜଗତସିଂହପୁରରେ କଣ ପ୍ରସିଦ୍ଧ ଜାଗା?
ଆମର ତ ପାରାଦୀପ ସମୁଦ୍ର କୂଳ ସି ବିଚ
ହଁ
ଆଉ ଆମର ପାରାଦିଶୀ ବିଚ୍ ଆଉ ଗୋଟେ ଅଛି ଶିଆଳି ବିଚ୍
ଓହୋ
ଆଉ ଗୋଟେ ଅଉଛି ପଥର ବନ୍ଧ
ଉ ହଁ
ପଥର ବନ୍ଦ ହୁଁ ଆଉ ହେଲା ଆକୁଆରମ୍ ଅଛି ମାଛ ବହୁତରେ ବିଭିନ୍ନ
ମନ୍ଦିର କଣ ଅଛି?
ମନ୍ଦିର ବାବା ଗୋରେଖନାଥ ମା ସାରଳା ଏଇ ଦିଟା ମନ୍ଦିର ଆମର ପ୍ରସିଦ୍ଧ ଆମର ଏପଟେ
ଆଛା ଯାଇଛନ୍ତି ଚାରିଆଡେ ବୁଲିବାକୁ ଯାଇଛନ୍ତି।
ଆଜ୍ଞା ଆଜ୍ଞ
ଆଉ ନୟାଗଡ଼ ଜିଲ୍ଲା କେବେ ଆସିବୁ
ନୟାଗଡ଼ ତ ଯାଇଥିଲି ଆର ବର୍ଷ ମାମୁଁ ମଁ ଘରକୁ
ହଁ
ହୁଁ ହୁ
ନୟାଗଡ ରେ କଣ କଣ ବୁଲିଛନ୍ତି?
ନୟାଗଡ଼ ରେ ଯୋଉ ଅଛି ମନ୍ଦିର ଟା ଜଗନ୍ନାଥ ମନ୍ଦିର କଣ ତ ନୀଳମାଧବ ନୀଳ ମାଧବ ସବୁ ଯାଇଛି
କଣ୍ଟିିଲ
ହଁ କଣ୍ଟିଲ ନୀଳମାଧବ
ଆଉ
ଆଉ ଗୋଟେ ଜଙ୍ଗଲ ଅଛି ଜଙ୍ଗଲ ଦଶ ପିଲଲା ଜଙ୍ଗଲ ନ ନା ନା କୋଉ ଜଙ୍ଗଲ ମନେ ପଡୁନି ସେ ଜଙ୍ଗଲ ଯାଇଛି
ଦଶପଲା ଡ୍ୟମ୍ ଯାଇଛନ୍ତି।
ହଁ ହଁ ସେଠିକି ଯାଇଛି
ହୁଁ।
ହଁ ସେଣେ ବୁଲାବୁଲି କରିଛି କେତେ ଆଉ
ତ ନୟାଗଡ଼ ରେ ଦଣ୍ଡନାଚ ପଣାସ ସଂକ୍ରାନ୍ତି ଆଉ ଦଶପଲ୍ଲାରେ ଲଂ ଙ୍କାପୋଡି ଯାତ୍ରା ଏଗୁଡାକ ପ୍ରସିଦ୍ଧ ଆଉ ଆଉ ଆପଣଙ୍କ ସେ ପଟେ କଣ ପ୍ରସିଦ୍ଧ ଖାଇବା?
ଆମର ତ ଏପଟେ ସବୁ ପ୍ରକାର ବିଭିନ୍ନ ପ୍ରକାର ମାଛ ଚିଙ୍ଗୁଡି କଙ୍କଡା ଏପଟେ ଆମର ବହୁତ ଅଧିକ। ସୁଖୁଆ।
ହୁଉଁ ଆମର ଏପଟେ ପ୍ରସିଦ୍ଧ କଣ କହିଲେ?
ଆପଣ କେବେ ଶୁଖୁଆ ଖାଇଛନ୍ତି?
ହଁ ହଁ ଖାଇଛିି ଆମେ ତ ଓଡିଆ ଖାଇବିନି କେମତି
ହଁ ଆମର ଏପଟେ ଅଧିକ ସୁଖୁଆ।
ଓହୋ।
ଆପଣଙ୍କ ତ ପ୍ରସିଦ୍ଧ ଛେନାପୋଡ।
ହଁ ପ୍ରସିଦ୍ଧ ଛେନାପୋଡ଼। ଆଉ ଆମର ଶରଣ ଗୁରୁଦେବୀ ଲଡ଼ୁବାବାଙ୍କ ମନ୍ଦିର ଅଛି।
ହଁ ସେଠିକି ବି ମୁଁ ଯାଇଛି ଲଡୁ ବାବା ମନ୍ଦିର।
ତାକୁ ସ ଦ୍ଵିତୀୟ କାଶୀ ମଧ୍ୟ କୁହାଯାଏ।
ହଁ ଲଡୁବାବା ମନ୍ଦିର ଆମେ ଯାଇଥିଲି ଯେତେବେଳେ ସେତେବେଳେ ବନ୍ଦ ଥିଲା।
ହଁ ସେଠି ଶିବରାତି ସମୟରେ ଅଧିକ ଭିଡ ହୁଏ।
ହୁଁ ହୁ।
ଆଉ ଓଡଗାଁ ରେ ଅଛି ରଘୁନାଥ ମନ୍ଦିର।
ସେଠିକୁ ମୁଁ ଆଉ ଯାଇନି।
ସେଠି କଣ ପୂଜା ପାଆନ୍ତି ଜାଣିଛନ୍ତି ରାମଚନ୍ଦ୍ର ମାତା ସୀତା ଲକ୍ଷ୍ମଣ ଆଉ ସେଇଠି ରାମନବମୀ ପାଇଁ ବି ଯାତ୍ରା ହୁଏ।
ଆଞା।
କଣ୍ଟିଲୋ ଯାଇଛନ୍ତି?
ହଁ କଣ୍ଟିଲୋ ନୀଳବମାଧତ ଯାଇଛି ମୁଁ।
ଆଁ ସେଇଠି ଏକ ବିଷ୍ଣୁ ମନ୍ଦିର ଅଛି।
ହଁ ହଁ।
ଆଉ ଦଶପୋଲ୍ଲା ରେ କଣ କଣ ବୁଲିଛନ୍ତି?
ଦଶପଲ୍ଲାରେ ଯେ ସେ ଯୋଉ ଦଶପଲ୍ଲା ସେଇ କଣ ଜେଗା ନା ଟା ମନେ ପଡୁନି ଏତେ।
ସେଠି କୁଆଁରିଆ ଡ୍ୟାମ ଅଛି ଆଉ ମାନେ ସେଠି ଚାରିଆଡେ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁଛି।
ହଁ ସେଇଟା ଯୋଉ ଆ ପାହାଡ ନା କଣ ମନେ ପଡୁନି ସେ କି ପାହାଡ?
ଦଶପଲ୍ଲା ପରେ ପାହାଡ ନାଇନି ତ ଫି ସ ଜାଣିନି ତାହେଲେ
ଜାଣିନାହାନ୍ତି?
ମୁଁ ଖାଲି ଡ୍ୟାମ ଜାଣିଛି ଆଉ କୁଆଁରିଆ ସେଇଟା ହିଁ ଜାଣିଛି।
ଓହୋ।
ଗୋଟେ ଅଭୟାରଣ୍ୟ ଅଛି।
ହଁ ଯୋଉ ଅପୟାରଣ୍ୟ ମୁଁ ଯାଇଥିଲି।
ହୁଁ।
ଅଭୟାରଣ୍ୟ ହଁ ସେଇ ଅଭୟାରଣ୍ୟ ଆଗକୁ ଗଲେ ପଡିିବ କଣ ଗାଁ ଫାଙ୍କା ଟାଇପ ର
ଜଳ ଭଣ୍ଡାର ବି ଅଛି।
ଜଳଭଣ୍ଡାର ହଁ।
ସେଇଠି, ପ୍ରାୟତଃ ପିକନିକ ସ୍ପଟ ଭାବେ ସେଇଟା ବ
ହୁଁ, ଟୁରିଷ୍ଟ ମାନେ ଆସନ୍ତି ଅଧିକ।
ଆପଣଙ୍କର ସେପଟେ ପିକନିକ ସ୍ପଟ କଣ ଅଛି? ମାନେ ବୁଲିବା ପାଇଁ।
ଓଦଆକୁ ତ ଆମର ସେ ପଥ୍ର ମନ୍ଦିରେ ହୁଏ ଅଧିକ ପିକନିକ ଅଠର ମଞ୍ଜ। ଆମର ନାଇଁ ସେ ପଥମ ମନ୍ଦିର ଗଳି।
ଓହୋ ଆଉ ପୁରୀ ଯାଇଥିଲେ?
ହଁ, ପୁରୀ ଯାଇଥିଲୁ ଦି ମାସ ତଳେ। ହୁଁ।
ଆଉ ରଥଯାତ୍ରା କୁ ଯାଉନାହାନ୍ତି?
ନାଁ, ରଥଯାତ୍ରା କୁ ଯାଇନି, ଯିବୁନି ଆଉ ଆପଣ ଯିବେ?
ନାଁ, ଡୋରି ଲାଗିନି ଜଗାଙ୍କର ଯାଇନୁ ଆଉ।
ହଁ, ଆମର ତ ଯେତେବେଳେ ଡୋରି ଲାଗିଲେ ଯିବୁ ଆଉ।
ହଁ, ଆଉ ଆଜି କଣ ହେଇ ଖାଇଥିଲେ?
ଆଜିତ ଚିଙ୍ଗୁଡି ତରକାରୀ।
ଓହୋହ ଆଉ
ହଁ ଆମର ତ ଯେତେବେଳେ ଡୋରି ଲାଗିବ ଆମେ ହେତେବେଳେ ପଳେଇବୁ ଆଉ, ଆପଣଙ୍କ ଘର କତିରୁ ପୁରୀ କେତେ ବାଟ?
ଆମର ଏଇଠୁ ହବ ଶହେ ଶହେ ବାର କିଲୋମିଟର କି ତେର କିଲୋମିଟର ହବ।
ହୁଁ, ଆପଣ ତ ଟ୍ରେନ ନଥିବ ଆପଣ ଯାଉଥିବେ ବସରେ।
ନାଇଁ, ନାଇଁ ଆମର ଟ୍ରେନ ଅଛି ନା ନହେଲେ ବସରେ
ଟ୍ରେନ ଅଛି।
ହୁଁ।
ଓହୋ।
ନୟାଗଡ଼ ରେ ଷ୍ଟେସନ ଅଛି?
ଅ ହଁ।
ସମସ୍ତେ ଯାଉଛନ୍ତି, ପ୍ରାୟ ଏଇଟା କେତେ ପା ସିକ୍ସ ଟୁ ଏଇଟି ଇୟର୍ସ ହବ ହେଲାଣି।
ହଁ।
ଆଉ ପୁରୀରେ କଣ କଣ ବିଡିଛନ୍ତି?
ପୁରୀରେ କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡୀ।
ଓଡ଼ିଶାର କଣ କଣ ଜାଗା ଆପଣ ବୁଲିଛନ୍ତି?
ହଁ। ହାଇଲୋ।
ମୁଁ, କହିଲି ଓଡିଶାରେ ଆପଣ କଣ କଣ ଜାଗା ବୁଲଛନ୍ତି?
ଓଡିଶାରେ।
ହଁ।
ଓଡିଶାରେ କଣ ଏତେ, ସେଇ ଭୁବନେଶ୍ଵରରେ ଯାହା ହଉଚି ଧବଳେଶ୍ୱର। ଆଉ ମନ୍ଦିର ଫନ୍ଦିର ବୁଲିଛି କାଇଁ ଓଡିଶା
ଶିମିଳିପାଳ ଯାଇଛନ୍ତି।
ମିଳି ଦ ଅନା ନା
ସେଇଟା କଣ ପାଇଁ ପ୍ରସିଦ୍ଧ ଜାଣିଛନ୍ତି?
ହଁ।
କଣ ପାଇଁ କହିଲେ?
କହୁନାହାନ୍ତି ଆପଣ।
ସେଠି କୁମ୍ଭୀର ଆଉ ବାଘ ପାଇଁ ସେଇଟା ପ୍ରସିଦ୍ଧ। ବନ୍ୟଜନ୍ତୁ ଙ୍କର
ହଁ। ଆ ସମ୍ବଲପୁର ଯାଇଛୁ ହିରାଦ୍
ସମ୍ବଲପୁରରେ ସମଲେଇ ମା ଅଛନ୍ତି ନା।
ହଁ ହୀରାକୁଦ ଡ୍ୟାମ।
କ କଇଲେ?
ହୀରାକୁଦ ଡ଼୍ୟାମ।
ହୁଁ ଯାଇଛି।
ଯାଇଚି।
ଆଚ୍ଛା ହଉ ମୁଁ ରଖିଦଉଛି ପରେ କଥା ହବା।
ଆଜ୍ଞା ଆଜ୍ଞା।